ହ୍ୟାଲୋ!
ହଁ।
ହ୍ୟାଲୋ!
ଜୟ ଗୁରୁ!
ଜା ଗୁରୁ ଜୟ ଗରୁ।
ହଁ କଣ କରୁଥିଲ?
ଏଇ ରୋଷେଇ ସାରିକି ଆସି ଗଡୁଛି ଆଉ।
କଣ ରୋଷେଇ କଲ?
କିଛି ନାଇଁ ଘରେ ଆଜି ସବୁ କେହି ନଥିଲେ ଯାଇଥିଲେ ଭୋଜି ଥିଲା ଗୋଟେ ସତ୍ସଙ୍ଗ ଥିଲା ଖାଲି ଆଳୁ ପରଟା ମୁଁ ଆଉ ମୋ ସ୍ଵାମୀ ଖାଇବି ବୋଲି କରିଛି ଆଉ।
ଆ ହ ହୋ। ଆଳୁ ପରଟା ଟା ଗରମ ଗରମ ଭଲ ଲାଗେ ନା ଖାଇବା ପାଇଁ!
ବେଲିକି ଥୋଇ ଦେଇଛି ତମେ ଆସିଲେ ସେ
ହଁ ହଁ ସେଟା ଗରମ ଗରମ ହିଁ ଭଲ ଲାଗେ ଖାଇବା।
ହଁ ମୁଁ କହିଲି କେହି କୁଆଡେ ନାହାନ୍ତି ଆଳୁ ସିଝା ଥିଲା କରିଦବା ଆଉ।
ହୁଁ ଭଲ।
ଆ ରୁଟି ଗଲେ ପୁଣି ତରକାରୀ କର
ହୁଁ। ରାତିରେ ବି ଟିକେ ହାଲକା ଖାଇବା କଥା କଣ ଟିକେ ଖାଇଦେଲ ସରିଲ ଆ ବେଶୀ କ ଗୋଟେ ଆଇଟମ କରିବା!
ଆଉ ଏତେ ରାତିରେ କେମିତି ମନେ ପଡ଼ିଲା?
ହଁ ଟିକେ ଫି ହେଲେନୁ କ କହିଲେ ଟିକେ ଫୋନ କରିଦି ଦେଖିବା କଣ କରୁଛନ୍ତି?
ହ ହଁ।
ଆ ଯାଇଥିଲି ଆଜି ଶତ୍ସଙ୍ଗ ତ
ଆଉ ତମର ବି
ହୁଁ ହଁ। ଆରେ ଘର ଜଷ୍ ଟା ଆଉ ଷୋହଳ ଷୋହଳ ବାଲା ଶନି କ୍ଷେତ୍ର ଥିଲା। ଦିର ଏକା ତ ସେଲିବ୍ରେସନ କରୁଥିଲେ ଆଉ। ଶତ୍ସଙ୍ଗ ସରିଲା ଅଳ୍ପ ଜାଗା ଛୋଟ ଛାତ କିନ୍ତୁ ପ୍ରବଳ ଲୋକଦିବ ପ୍ରବଳରୁୁ ପ୍ରବଳ ଲୋକ ବହୁତ ଗୁଡା ବି ଆଇଟମ ହେଇ ଥିଲା, ସାତର ହେଇଥିଲା। ତାପରେ ହେଇଥିଲା ଚାମିନ ହେଇଥିଲା ବିରିୟାନୀ ହେଇଥିଲା ପନିର ପକୋଡା ହେଇଥିଲା ଆଉ ଆଇସ୍କ୍ରିମ ହେଇଥିଲା ବ ସବୁଟରଇ ହେଇଥିଲା। ମେ କୋର୍ସରେ ଥିଲା ଭାତ ଡାଲି ପୁରୀ ପନିର୍ ତରକାରୀ, ମିକସ ତର୍କାରୀ ଆଉ ବେସନ ତରକାରୀ ଦହିବରା ଏସବୁ ଆଇଟମ ଥିଲା ଆଉ ଖାଇକି ଆସଲୁ ଆଉ।
ଏତେ ସବୁ ଆଇଟମ୍ ହେଇଥିଲା ଆଉ ନା!
ହୁଁ ହୁଁ।
ଷ୍ଟାଟର ଖାଇ ଖାଇ ତ ପେଟ ଫୁଲେଇ
ଗୁପଚୁପ୍ ଟା ବହୁତ ସ୍ଵାଦିଷ୍ଟ ହେଇଥିଲା।
ଓହୋ ବଢ଼ିଆ ଆଉ ବଢ଼ିଆ ଖାଇବା ଖାଇକି ସବୁ ଆସିଛ ଆଉ।
ହୁଁ! ଆଜି ଦେବସ୍ନାନ ପୂର୍ଣ୍ଣିମା ନୁଁ କି?
ହଁ ହଁ!
ତମଆଡେ ବର୍ଷା ହେଇଛି?
ହଁ ହେଇଛି ଯଥା ବିି ହେଇଛି ଏ ମତେ ବି ହେଇନି କିନ୍ତୁ ହେଇଛି ଥଣ୍ଡା ଲାଗୁଛି ।
ହୁଁ ଦେବସ୍ନାନ ପୂର୍ଣ୍ଣିମାରେ ଯେମିତି ହେଲେ ଟିକେ ବର୍ଷା ହବ।
ହଁ ଅ।
ଯେହେତୁ ଦେବତା ମହାପ୍ରଭୁଙ୍କର ଜଳାଭିଷେକ ହୁଏ ତାଙ୍କୁ ସ୍ନାନ କରାଯାଏ ।ଯେହେତୁ ମଣିଷ ମାନେ ସ୍ନାନ କରୁଛନ୍ତି ସେ ଦେବତା ମାନ ଟିକେ ଉପରୁ ପୁସ୍ - ପୁଷ୍ପ ବର୍ କରିବେନି ସେଟା ବର୍ଷା ଏକରେ ପଡେ । ହୁଁ! ସେପାଇ ଦେବସ୍ନାନ ପୂର୍ଣିମା ଯେମିତି ହେଲେ ଟିକେ ବର୍ଷା ହୁଏ। ଆଉ ସକାଳୁ ତ ଆମର ଟିଭି ଲାଗିଛି ଜଗନ୍ନାଥଙ୍କ ସେ ଲାଇଭ ଦର୍ଶନ ପାଉଛୁ ଆଉ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସ୍ନାନ ବିଧିରେ ଅଛନ୍ତି ।
ନା ଗଜାନନ ବେଶ ଅଛନ୍ତି ମୁଁ ଏନା କେହି ନଥିଲେ ଘରେ ଏଇ ଲଗେଇକି ବସିକି ଦେଖୁଥିଲି ଆଉ!
ହୁଁ ଗଜାନନ ବେଶ ହୁଏ ବା ଗଜାନନ ବେଶରେ ବି ଗୋଟେ ଷ୍ଟୋରି ଅଛି, ଜାଣିଛୁ?
ହଁ ମୁଁ ଟିକେ ଟିକେ ଜାଣିଛି କିନ୍ତୁ ଏତେ ଜାଣିନି
ଗୋଟେ ପ ଜଣେ ଭକ୍ତ ଥିଲେ ସେ ମନ୍ଦିର ଗ ଦର୍ଶନ କ ଭିତରେ ଗଣେଶ କ ମୂର୍ତ୍ତି ଅଛି, ଗଣେଶଠି ପୂଜା କୁଛନ୍ତି, ଲୋକ କହିଲେ ନା! ଗଣେଶ ଏଇଟା ପୂଜା ପାଉନାହାନ୍ତି ନାଇ ନା ଏଇଟା ତ ଗଣେଶ ପୂଜା ପାଉଛନ୍ତି ଆଉ ସେବ ଲେ ଠିକ ଅଛି ତମ ଆଖିରେ ଗୋଟେ ପୋଟୁଳି ଆଖିରେ ଗୋଟେ ବାନ୍ଧି ଦଉଚୁ କପଡା ତୁମେ ଯାଅ ଦର୍ଶନ କରିବ ଆଉ।
ହଁ!
ମନ୍ଦିର ଭିତରକୁ ପ୍ରବେଶ କଲେ ଆଖି ପା ବନ୍ଧା ହେଇଥାଏ, ସେ ଜଗନ୍ନାଥଙ୍କୁ ସ୍ପର୍ଶ କଲେ ଜଗନ୍ନାଥର୍ ତାଙ୍କ ହାତୀ ସୁଣ୍ଢ ତାଙ୍କ ନାକଟ ଯଦି ସ୍ପର୍ଶ କଲା ହାତୀ ସୁଣ୍ଢ ଭଳିଆ ଲାଗିଲା ଦେଖି ସା ସ୍ପର୍ଶ କଲେ ତ ତାଙ୍କ କାନଟା ହାତୀ କାନ ଭଳିଆ ସ୍ପର୍ଶ ଲାଗିଲା ତାଙ୍କୁ ଯେତେବେଳେ ତାଙ୍କ ପାଦକୁ ସ୍ପର୍ଶ କଲେ ସେତେବେଳେ ହାତୀ ପାଦ ଭଳିଆ ତାଙ୍କ ପାଦ ସ୍ପର୍ଶ ଲାଗିଲା ସେ ଟଟଆଲି ହଁ ଗଣେଶ ତାପରେ ତା ଆଖିରୁ ଖୋଲି ଦିଆହଲା ଅ ତା ଆଖି କପଡା ସେ ଦେଖି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସେଇ ଦିନଠୁ ସେ ଭକ୍ତର ମାନେ ଉ ଇଚ୍ଛାଟା ପୂରଣ ମାନେ ମାନେ ଇଏ ହଉଛି, ଗଜାନନ ବା ଇଚ୍ଛାଟା ପୂରଣ ପାଇଁ ଜଗନ୍ନାଥ ସ୍ନାନ ଅବଧିରେ ଗଜନନ ବ୍ୟସ୍ତ ହୁଅନ୍ତି, ପ୍ରତିବର୍ଷ।
ମାନେ ସେ କେମିତିଆ ଠାକୁର ଦେଖ ଯିଏ ଯେମତି ଭାବ ପିଲା ସେ ତା ପାଇଁ ସେମିତି ହେଇଗଲେ।
ଭାବର ଠାକୁର ପରା ସେ ଭାବକୁ ଦେଖନ୍ତି।
ଯିଏ ଯୋଉ ଭାବରେ ତାଙ୍କୁ ଦେଖିଲା ଆଉ।
ଆଉ ଏଇଆ ଜଗନ୍ନାଥଙ୍କର ବହୁତ ଓ ଅଛି କଣ ଅ ଷ୍ଟୋରି। କେତେ ଭକ୍ତଙ୍କର କେତେ ଷ୍ଟୋରୀ।
ହଁ ମ। ସେ ତ ସେଇ ଭକ୍ତଙ୍କ ପାଇଁ ବଡ଼ ଦାଣ୍ଡକୁ ଓହ୍ଲେଇ ଆସୁଛନ୍ତି ଆଉ।
ହୁଁ ସବୁ ଲୋକ ଦର୍ଶନ କରିପାରୁନାହାନ୍ତି ନା ଜଗନ୍ନାଥଙ୍କୁ। ସେଇଥିପାଇଁ ସେ କାଳିଆ
ସବୁବେଳେ ଭିଡ ସବୁବେଳେ ତମେ ଯେତେବେଳେ ଯା।
ସବୁବେଳେ ଭିଡ। ଏ ଭିଡ ସକାଶେ ବହୁତ ଲୋକଙ୍କୁ ବି ଜଗନ୍ନାଥଙ୍କୁ ଦର୍ଶନ କରିପାରନ୍ତିନି। ହଁ ତେଣୁକରି ବର୍ଷକୁ ସେ ଥରେ ପ୍ରତ୍ୟେକ ଭକ୍ତ ର ଇଚ୍ଛା ପୁରଣ ପାଇଁ ତାଙ୍କ ଦର୍ଶନ ପାଇଁ ବାହାରକୁ ବାହାରନ୍ତି ଜଗନ୍ନାଥ ବଳଭଦ୍ର ସୁ ସୁଭଦ୍ରା।
ହୁଁ ଏବିକା ତ ଯିବେ ଏଇନା ଜ୍ୱରରେ ପଡିବେ।
ହଁ ଜଗନ୍ନାଥ ବର୍ତ୍ତମାନ ଅଣସର ଘରେ ତାଙ୍କୁ ଶହେ ଆଠ କଳସ ପାଣିରେ ସୁଗନ୍ଧିତ ପାଣିରେ ସ୍ନାନ ହେଲା ତାପରେ ଏନୁକା ଅଣ ଠାକୁର ଙ୍କ ଘରକୁ ଯିବେ ଆଉ। ୟା ପଛରେ ବି ଗୋଟେ ଷ୍ଟୋରି ଅଛି। ଜଗନ୍ନାଥଙ୍କର ଜଣେ ଭକ୍ତ ଥିଲେ ତାଙ୍କ କଣ ଜର ସେ ଜଗନ୍ନାଥ ନାଇଁ ବିଶ୍ଵନାଥ ନା ସେ ପ୍ରଥମେ ବହୁତ ମାନେ ଜଗନ୍ନାଥଙ୍କ ବହୁତ ସେବା କରିଥିଲେ। ବହୁତ ଭକ୍ତି କରନ୍ତି ବହୁତ ଭଲ ପାଆନ୍ତି ଯେତେବେଳେ ସେ ବୃଦ୍ଧ ହେଇଗଲେ ସେ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇପାରିଲେ ନାହିଁ। ଜଗନ୍ନାଥ ତାଙ୍କୁ ଖୋଜିଲେ ଯେ କାଇଁ ମୋ ଭକ୍ତ ତ ଆସୁନି ଯେତେବେଳେ ତାଙ୍କ ଘରକୁ ଗଲେ। ସିଏ ଶଯ୍ୟାଶାଇ। ଶଯ୍ୟା ରେ ପ ଜରରେ କମ୍ପୁଛନ୍ତି ଦେହ ଭଲ ନାହିଁ ଆଉ ଅ କେହି ତାଙ୍କର ଯତ୍ନ ନେବା ପାଇଁ କେହି ନାହାନ୍ତି। ସେତେବେଳେ ଜଗନ୍ନାଥ ଯାଇକି ତାଙ୍କ ତାଙ୍କର ଝାଡା ପରିସ୍ରା ତାଙ୍କର ପରିଷ୍କାର ପରିଚ୍ଛନ କଲେ ସେ ଶଯ୍ୟା ଉପରେ ହିଁ ସବୁ କିଛି କରୁଥିଲେ। ସେ ଭକ୍ତ ଆଉ ସହ୍ୟ କରିପାରିଲେନି ଯେ ମୋ ପ୍ରଭୁ କଣ ମୋର ପରିଷ୍କାର ସବୁ ପରିଷ୍କାର କରିବେ ମୋ ମାନେ ଯେତିକି ନା ସେ ନିଜକୁ ବହୁତୁ ଇଏ କ ମନକୁ ଖରାପ ଇଏ କଲେ। ସେତେବେଳେ ସେ କଣ କଲେ ନା ଜଗନ୍ନାଥ କହିଲେ ମୋ ଭକ୍ତର କଷ୍ଟ ଟାକୁ ମୁଁ ନିଜକୁ ନେଇପାରି ନିଜ ଦେହକୁ ନେଇଯିବି। ସେଇଥିପାଇଁ ଜଗନ୍ନାଥ ହଁ ତାଙ୍କୁ ଜର ହୁଏ ପନ୍ଦର ଦିନ।ପନ୍ଦର ଦିନ ସେ ଜରରେ ପଡିଥିଲେ।ସେ ଭକ୍ତର କେବଳ କଷ୍ଟ ଟାକୁ ଦୂର କରିବା ପାଇଁ ସେ ନିଜ ଦେହକୁ ନେଇଯାଇଥିଲେ।
ହଁ। ହଁ ଏଇଟା ମୁଁ ଜାଣିଥିଲି ଟିକେ ଟିକେ କିନ୍ତୁ ଏତେ ସବୁ ଜାଣିନି ଆଉ।
ଜଗନ୍ନାଥ ବର୍ତ୍ତମାନ ଯୋଉ ମନ୍ଦିର ଅଛନ୍ତି ସେ ମନ୍ଦିରର ଦ୍ଵାର ଦେଶରେ ଦ୍ଵାର ଦେଶର ଉପରକୁ ବିଷ୍ଣୁ ଆଉ ଶିବ ହାତ ଯୋଡିକି ଠିଆ ହେଇଥିବେ।
ହଁ।
ହୁଁ ଭିତରୁ କେହି ପ୍ରବେଶ କରନ୍ତୁନି ଦୟାକରି ଭିତରୁ କେହି ପ୍ରବେଶ କରନ୍ତୁନି। କେବଳ ସେବାୟତ ଆଉ ଦଇତାପତି ମାନେ ଯାଇପାରିବେ।
ହଁ ଆଉ ଯୋଉ କଣ ଶବର ନା କଣ ତ
ସେଇ ଶବର ଜାତିର ବା ସେ ଜଗନ୍ନାଥ ସ୍ୱପ୍ନରେ କହିଲେ। କହିଲେ ଆଉ ସେ ଶବର ଜାତିର ଲୋକମାନେ ହିଁ ମୋର ସେବା କରିବେ।ସେଇଥିପାଇଁ ତାଙ୍କ ନାଁ ସେବାୟତ।
ହଁ ହୁଁ।
ସେବାୟତ ମାନେ ଯାଆନ୍ତି ଭିତରକୁ ଫୁଲୁକି ତେଲରେ ତାଙ୍କୁ ଘଷନ୍ତି। ଆଉ ଔଷଧ ଖାଇବାକୁ ଦିଅନ୍ତି ତାଙ୍କର ବର୍ତ୍ତମାନ ଅଭିଜ୍ଞା ଜଗନ୍ନାଥଙ୍କ ଅଣସର ଘରେ ରହିବେ ସେତେବେଳେ ସିଏ ଆଉ ପାଟ ପ ନମ୍ବର ପିନ୍ଧିବେନି। ଅଳନ୍ତର କିଛି ପିନ୍ଧିବେ ନାହିଁ। ଆଉ କେବଳ ସୂତାର ଲୁଗା ପିନ୍ଧିବେ। ଆଉ ତାଙ୍କ ଦେହରେ ତେଲ ଭଷା ହବ ଔଷଧି ଖାଇବେ ଫଳମୂଳ କେବଳ ପନ୍ଦର ଦିନ ସେ ଖାଇବେ।
ହଁ ହାଲକା ବସ୍ତ୍ର ପିନ୍ଧନ୍ତି ଆଉ।
ହ ବସ୍ତ୍ର ଯେହେତୁ ଦେହ ଖରାପ ହାଲକା ବସ୍ତ୍ର ପିନ୍ଧନ୍ତି ଆଉ ୟା ପଛରେ ବି ଗୋଟେ ଷ୍ଟୋରି ତ କହିବିନି ପ୍ରାକ୍ଟିକାଲ ଜିନିଷ। ଅ ଘଟୁଛି ଜିନିଷ ଯ ଅଣସର ଘରେ ରହିବେ ତାଙ୍କୁ ଫଳ ଯାହା ବି ଭୋଗ ଲାଗେ କେବଳ ଭିତରେ ରହେ ସେ ଭୋଗ। ବାହାରକୁ ଆସେନି ଦଇତାପତି ଆଉ ସେବକ ମାନେ ସେ ଫଳକୁ ଯାହା ପ୍ରସାଦୀ ଲାଗିଥିବ ସେଇଆକୁ ସେମାନେ ଖାଆନ୍ତି ଆଉ ଯାହା ନ ଖାଇ ପାରନ୍ତି ତାକୁ ଗୋଟେ ସାଇଡରେ ଫୋପାଡି ଦିଅନ୍ତି। ବାହାରକୁ ଯିବନି ସେ ମନ୍ଦିର ଭିତରେ ହିଁ ରହିବ। ଆଉ ପନ୍ଦର ଦିନି ପର୍ଯ୍ୟନ୍ତ ସେଇ ଜିନିଷ ଫୋପଡା ହଉଥିବ ଟିକେ ବି ବଛା ଗନ୍ଧ ହୁଁ ହୁଏନି। କିଛି ବି ଦୁର୍ଗନ୍ଧ କି ପଚା ଗନ୍ଧ ହୁଏନି ଯେତେବେଳେ ଠାକୁର ଅଣସର ଘରୁ ବାହାରି ଆସନ୍ତି ବାହାରକୁ ସେ ଘର ଏତେ ଜୋରେ ଗନ୍ଧେଇ ବସ ମାନେ ପଚା ଗନ୍ଧ ତର୍ମାନ ତୁଳନା ନାହିଁ।
ସିଏ ସବୁ ତାଙ୍କରି ଲୀଳା।
ଦିବ୍ୟ ଦିବ୍ୟ ଲୀଳା।
ତାଙ୍କର ଲୀଳା ସବୁ ସିଏ ଯାହା ଚାହୁଁଛନ୍ତି ସେୟା ହି କରୁଚନ୍ତି।
ତାଙ୍କ ଲିଳା କିଏ ବୁଝିବ ତାଙ୍କ ଲିଳା କେହି ବୁଝିପାରିବେ ନାହିଁ। ଏମିତିକି ସେବାୟତ ମାନଙ୍କର ଛୋଟ ଛୁଆ ମାନେ ଯୋଉମାନେ ଏକୋଇଶିଆ ସରିଯାଇଥିବ ସେମାନେ ବି ସେବାରେ ଲାଗି ପଡନ୍ତି।
ତା କଣ ଆସ ହଁ କୁନି ସେବାୟତ ଆ
ହଁ କୁନି ସେବାୟତ ତାଙ୍କ ତାଙ୍କ ପିତା ଯିଏ ଥିବେ ତା ବାପା ତାଙ୍କ ଧରିକି ଆସନ୍ତି ହାତରେ ତେଲ ଦେଇକି ତାଙ୍କ ଅଙ୍ଗକୁ ମର୍ଦନ କରନ୍ତି ଛୋଟ ଛୋଟ ଛୁଆ ମାନେ। ସେବାରେ ଲାଗିବ ସେବା ତ ଛୋଟ ଛୁଆର ସାନ ସେବା କର ହଁ। ଏଇଭଳି ଆଉ ଆମ ଜଗନ୍ନାଥ ସଂସ୍କୃତି ପରମ୍ପରା ଆଉ।
ଅଇନା ତ ମନ୍ଦିରରେ ଠାକୁର ରହିବେନି। ଏ କିଏ ପୂଜା ପାଇବେ।
ମନ୍ଦିରରେ ତ ଏଇନା ଆଉ ପୂଜା ପାଇବେନି।
ହଁ ନାଇଁ ଗୋଟେ କୋଉ ଠାକୁରକୁ ରଖନ୍ତି ନା କଣ ଆହ୍ଲାର ନାଥ ନା କଣ ତାଙ୍କୁ ଦର୍ଶ
ଅବିକା ଅଣସର ଘରେ ଯେତିକି ଦିନ ପ୍ରଭୁ ରହିବେ ଆଉ ଜଗନ୍ନାଥ ମନ୍ଦିର ଦର୍ଶନ ହବନି ପ୍ରଭୁ ଅଲାରୀନାଥ ଦର୍ଶନ ବର୍ତ୍ତନ ହବ ବିଷ୍ଣୁ ରୁ କି ସେଠି ଦର୍ଶନ କରିବାକୁ ସବୁ ଲୋକ ଯାଆନ୍ତି ଅଲାରନାଥ ଧାମକୁ ହୁଁ। ସେ ପୁରୀ ଭିତରେ ଅଲାରନାଥ ସେଠି ଦର୍ଶନ କରନ୍ତି ଲୋକମାନେ।
ହଁ।
ହୁଁ। ହଁ ହଉ।
ସେ କଣ ଜଗନ୍ନାଥ ଏକା ଶହେ ଆଠ ରେ ଗାଧାନ୍ତି ନା ସବୁ ମିଶିକି?
ମିଶିକି ମିଶିକି ମିଶିକି ଗାଧାନ୍ତି। ଓ ହୋଉ ଆଉ ଟିକେ କଥା ହବା ହଉ ଜୟଗୁରୁ।
ଜୟ ଗୁରୁ।